ହଁ ହ
କଣ କରୁଛୁ
ଏଇ ଉଠିଲି ଆଉ
ଓହୋ ଆଉ ଘରେ ସବୁ କଣ କରୁଛନ୍ତି
ଘରେ ଏ ସାରୁ ଲଗା ହଉଛି ତ ବାରିରେ ଲଗଉଛନ୍ତି ବାପା ବୋଉ ହରିକା
ଓହୋ ତମର କଣ ଚାଷ କରନ୍ତି କି ସାରୁ ଚାଷ
ହୁଁ ଆମର ଚାଷ
ଖାଲି କଣ ସାରୁ ଚାଷ ନା ଆଉ କିଛି ଲଗା ଲାଗି କର?
ହଁ ସାରୁ ଲାଗେ ଜହ୍ନି, କାଙ୍କଡ଼, କଖାରୁ ଏଇ ସବୁ ଲାଗେ ଆଉ।
ଭଲ ତମକୁ କିଣିବାକୁ ପଡୁନଥିବ ଘରେ ସବୁ ବାଡିରେ ଲାଗୁଛି ଆଣିକି ଖାଉଥିବ ଆଉ।
ହୁଁ ଆମର ସବୁ ଦେଶୀ ଜିନିଷ ବାଡିରେ ଫଳୁଛି ଆଉ।
ହୁଁ ହୁଁ ଆଉ ବିକା ବିକି କରନା ଖାଲି ଘରେ ଖାଅ? ହ
ହଁ ଅଧିକ ଫଳିଲେ ବିକୁ ବିି ମାର୍କେଟରେ ନେଇ ବିକୁନା ଏଇ ଗାଁ ପାଖରେ ଯିଏ ସବୁ ଜାଣିଛନ୍ତି ଆସିକି ନିଅନ୍ତି ଆଉ। ଦେଶୀ ଜିନିଷ ସବୁ।
ହଁ ଆମର ତ ସେମିତି କିଛି ଜାଗା ବାଡି ନାହିଁ ଲଗେଇବା ପାଇଁ ନହେଲେ ଆମର ବି ଲଗେଇ ଖାଇଥାନ୍ତୁ ଆଜିିକାଲି ଦେଖନ୍ତୁ ପରିବାର ସବୁ ଦେଇ ଦଉଛନ୍ତି ଇଆଡୁ ସିଆଡୁ ସବୁ ଜିନିଷ ଦେଇ ଦଉଛନ୍ତି ପାଚିବା ପାଇଁକା ଦେହ ମୁଣ୍ଡ ଖରାପ ହଉଛି ନା ଆଉ ଡର ଲାଗୁଛି କିଣିକି ଖାଇବା ପାଇଁକା। ତମର ଭଲ ଲଗେଇଛ ଆଉ ଖାଉଛ। ଛାତ ଉପରେ ଯୋଉ ମାଙ୍କଡ ହରିକା ଆସୁଛନ୍ତି ଜଣେ ତ ଜଗିକି ରହିବା ଦରକାର ନା ନାଇଁ ଘରେ କେହି ଏମିତି ନାହାନ୍ତି ଜଗିକି ରହିବା ପାଇଁ, ସମସ୍ତେ ଯେ କାମ କଲେ ଆଉ କିଏ ଅଛି ଜଗି ରହିବା ପାଇଁ ନ ହେଲେ ତ ଛାତ ଉପରେ ଲଗାନ୍ତ। ଭଲ ହୁଅନ୍ତା ଲଗେଇକି ମାନେ ଖାଇଲେ।
ହଁ, ଏବେ ତ ମାଙ୍କଡ ମାନେ ଯେମିତି ହଉଛନ୍ତି କିଛି ବି ରଖେଇଦଉନାହାନ୍ତି ସବୁବେଳେ ସେ ଖାଇଆକୁ ପାଉନାହାନ୍ତି, ସେଇ ସବୁ ଯାହା ବାରି, ଘରେ ଲଗେଇଲେ ସେଇଆକୁ ହିଁ ଖାଇଲେ ସବୁବେଳେ।
ହଁ, ଆଉ ତମର କଣ ମାଙ୍କଡ ଫାଙ୍କଡ ଆସନ୍ତିନି ନା କଣ ନା ଜଗନ୍ତି।
ହଁ, ଆମ ଏପଟେ ମାଙ୍କଡ ବି ପ୍ରବଳ ଆଉ ଆମ ଏପଟେ ଯୋଉ ଉଁ ଇଏ ଜାଲ ସବୁ ଚାରିିକର ଦେଇ ଦେଇଛନ୍ତି ଜଗୁଛନ୍ତି ବି ନହେଲେ ବି ରଖେଇ ଦିଅନ୍ତିନି।
ଆଉ ନଡିଆ ଗଛ ହରିକା ସବୁ ଅଛି ନା ନାଇଁ?
ହଁ, ନଡିଆ, ଗୁଆ ଏର ଆମ୍ବ ସବୁ କଣ ଅଛିି ବାରିରେ।
ଭଲ ଆଉ।
ଆଜିି ପା ମୁଁ ସକାଳେ ସକାଳୁ ଉଠିଲା ବେଳକୁ ଆମ ବାଡ଼ିରୁ ଚାରିଟା ନଡିଆ ପଡିଛି ମୁଁ ପୁରା ଖୁସି ହେଇକି ଯାଇକି ତୋଳି ଆଣିଲି ଆଉ। ହୁଁ!
ନାଇଁ, ଆମର ବି ଜଣଙ୍କର ଅଛି। ମାନେ ଆମର ନାଇଁ ଏଇଠି ଜଣଙ୍କ ଘର ପାଖରେ ଅଛି ସିଏ ଯାହା ଗୋଟାଏ ପଇଲେ ମାନେ ଯୋଉ ଝଗଡା କରିବେ ନବା ପାଇଁ କିନ୍ତୁ ଜାଗା ମାନେ ଜାଗା ଟା ହଉଛି ଆମର ହେଲେ ସବୁବେଳେ କଣ ଆମେ ଜଗିକି ବସିବା କେତେବେଳେ ନଡିଆ ପଡିବ ନ ପଡିବ। ସିଏ ତାଙ୍କ ସବୁବେଳେ ଆସିକି ନେଇ ଯାନ୍ତି, ବାଉଙ୍ଗା ହଉ, ନଡିଆ ହଉ, କି ପଇଡ଼ ବି ହଉ ସବୁବେଳେ ଆସିକି ନେଇଯିବେ। ଏମିତି ଆମ ହଇରାଣ ଥାଇଁକି ବି ନଥାଇଲା ଭଳିଆ ମାନେ ଆମେ ପାଉନୁ। ଲାଷ୍ଟ କୁ କିଣିକି ଆଣୁଛୁ।
ହଁ, ସେ ନେଇଯାଉଛନ୍ତି ଆଉ। ଆଉ ନଡ଼ିଆ ତମେ ପତ୍ର ଯୋଉ ପିଛ ଜାଣିଛ ହୁଏ ପହଁରାରେ।
ହଁ, ସେ କଣ ଯୋଉ ବାହୁଙ୍ଗା କଣ ପିଛ କଣ ଉଛିିକି ତାକୁ ପହଁରା ବାନ୍ଧନ୍ତି ଝାଡୁ ଫାଡୁ ଯୋଉ ହୁଏ ଦାଣ୍ଡ ସବୁ। ଖରକା ଖରିକି ହୁଏ। ଜାଣିଛି। ବେଶୀ ମୁଁ ଯୋଉ ମୋ ବଡ ବୋଉ ଅଛନ୍ତି ସିଏ ମାନେ କରନ୍ତି।
ଆଉ ତମର ଯୋଉ ପଟେ ଛାଞ୍ଚୁଣୀ ଘାରିକା ଯୋଉ ଖଜୁରୀ ପତ୍ରରେ ସେପଟେ ସବୁ ତମେ ଗାଁରେ କରିକି ଲୋକ ବିକନ୍ତି ନା ମାର୍କେଟ ରୁ କିଣିକି ଆଣ।
ଆମର ତ ଏଠି ଖଜୁରି ଗଛ ନାହିଁ। ବଣ ଫଣ ବେଶୀ ଆମର ଏଠି ନାହିଁ। ଆଉ ସେ ଯାହାଆସେ ମାର୍କେଟ ରୁ କିଣା ହେଇକି ଆସେ।
ଆଚ୍ଛା!
ତମର ସିଆଡେ ବୋଧେ ଅଛି ବୋଧେ?
ହଁ, ଆମ ଏଠି ଗୋଟେ ଏଠି ଖଜୁରୀ ଜଙ୍ଗଲ ଅଛି। ହଁ,
ଆଉ ଭଲ ଖଜୁରୀ ହଉଥିବ ଆଣୁଥିବ ଖାଇବା ପାଇଁକା ଆଉ।
ହଁ, ଖଜୁରୀ ବି ଆଣନ୍ତି।
ଭଲ ତମର ତ ସବୁ ଆଉ ନଡିଆ, ପଇଡ, ପ ପନିପରିବା ସବୁ ଲଗା ଲଗି କରୁଛ। ଫେରେ ରେ ଖଜୁରୀ ଗଛ ତମକୁ ଆଉ କିଛି କିଣା କିିଣି କରିବାକୁ ପଡୁ ନଥିବ। ଆଉ ତମେ ଅସୁବିଧା ବି କିଛି ହଉନଥିବ।
ଆମର ନା ଅସୁବିଧା କିଛି ନାହିଁ। ପ୍ରାୟତଃ କିଣା ହଉନି ଯୋଉ ପରିବା ହଉ କି କୌଣ ଫଳ ଜିନିଷ ଦେଶୀ ଜିନିଷ ପ୍ରାୟ ଗାଁରେ ମିଳିଯାଉଛି। ଏମିତି କଣ ନନ ଭେଜ ଜିନିଷ ହଉ ଆଉ କଣ ଡାଲି ଜାତୀୟ କିଣୁଛୁ। କିନ୍ତୁ ପରିବା ପତ୍ର ଆମେ ବେଶୀ କିଣୁନୁ। ଆମେ ନିଜେ ସବୁ ଲଗେଇ ଗଛ ଆମେ ଖାଉ ଆଉ
ରେଟ ଯୋଉ ହେଲାଣି ଆଉ ହାତ ତ ମାରି ହଉନି କୋଉ ଜିନିଷରେ। ତା ଯେମିତି ମାନେ କିନିକି ଆଣିକି ଖାଇ ଦେଲେ ଗଲା ଆଉ ଯା ଯଦି ମୁଁ ଏମିତି ଛାତ ଉପୁଡିକ ଲଗେଇଲେ ମାଙ୍କଡ଼ ଫାଙ୍କଡ ରଖି ରାଖି ଦଉନାହାନ୍ତି ଲାଷ୍ଟକୁ କିଣିକି ଆଣିକି ଖାଇବାକୁ ପଡୁଛି ଆଉ ଆଉ କଦଳୀ ଗଛ ହରକା ସବୁ ଅଛି ନାଁ ତମର?
ହଁ କଦଳୀ ଅଛି। କଦଳୀ ଗଛ ବହୁତ୍ ଅଛି।
ନାଇଁ ଆମ ଆମର ଥିଲା ଯେ ସେ କଣ ଏଇ ଯୋଉ ମଝିରେ ବାତ୍ୟା ଫାତିଆ ହେଲା ସବୁ ମାନେ ଭାଙ୍ଗି ଭୁଙ୍ଗି ଗଲା। ଆଉ କିଛି ନାହିଁ।
କଦଳୀ ଗଛ ତ ବାତ୍ୟା ହେଲେ ଯିବ ଆଉ ତାର ମେନ ଶତ୍ରୁ ଆଉ ଭାଙ୍ଗିବ ସବୁ ଆଉ।
ଇଏ ତ ପୁରା ଇଏ ଗଛ ନାଁ। ସେଥିପାଇଁ ପବନ ଫବନ ଦେଲେ ସେ ଟିକେ ମାନେ ଇଏ ହୁଏନି ସେ ଭାଙ୍ଗିଯାଏ ଗଛ ହେରିକା। ଆଉ ପିଜୁଳି ଗଛ ହରିକା ସବୁ ଅଛି ଯେ ହେଲେ କଣ ହବ ମାଙ୍କଡ ତ ଆସିକି ସବୁ ଖାଇ ଦଉଚନ୍ତି ଆଉ। କିଏ ଜଗିକି ବସିବ ମାଙ୍କଡ଼କୁ।
ହଁ ଆଉ ଅମୃତଭଣ୍ଡା ଗଛ ଅଛି କି ନାଇଁ ତମର ସେପଟେ?
ଆମର ଥିଲା ଯେ ସେ କଣ ହଉଛି ନାଁ ଏଇ ଯୋଉ ପବନ ପବନ ଥିଲା ସେ ଯୋଉ ଭାଙ୍ଗି ଭୁଙ୍ଗି ଯାଇଛି।
ହୁଁ ଏବେ ତ ମୌସୁମୀ ଆସଚି ଏନା ଚାରି ପାଞ୍ଚ କେତେଦିନି ବର୍ଷା ହବ ଆଜି ଦିନ ମାନ ଲଗାତାର ବର୍ଷା ଚାଲିଛି।
ହଁ ମେଘ ଚାଲିଚି କଣ କହୁଥିଲି ମଝିରେ ମରୁଭୂମି ଯୋଉ ପାଣି ଫାଣି ଆସି ଯିବନି ଇ ହେଇଯିବ ମରୁଭୂମି ଟାଇପ୍ ର ହେଇଯିବ। ତୁ ଯାହା ହଉ ବର୍ଷା ଏମିତି ଯାଉଚି ଘରୁ ବାହାରି ହଉନି ଆଉ ତ ଦିନ ସାରା ଚାଲିଚ ବର୍ଷା।
ହୁଁ ଏବେ ତମ ସେପଟେ ହଉଛି ନାଁ ହଉନି?
ନାଇଁ ଏବେ ଟିକେ ଛାଡିଚି କିନ୍ତୁ ସକାଳୁ ହଉଥିଲା ଜୋରେ ମାନେ ଘରୁ ବାହାରି ହଉନଥିଲା।
ଏବେତ ଅନ୍ଧାର। ଆମ ପଟେ ବି ପ୍ରବଳ ହେଇଛି ଏବେ ପୁରା ଅନ୍ଧାର କରିକି ଆସିଲାଣି ବି ପୁଣି ହବ।
ହଁ ବା ମେଘ କଥା କଣ କହିହବ ଯୋଉ ମେଘ ହେଲେ ଯୋଉ ଗଛ ପଛ ଭାଙ୍ଗିକି ଯୋଉ ତଳେ ପଡିଥିବ। ତାର ଘରେ ଛିଣ୍ଡିପଡୁଥିବ ଲୋକଙ୍କୁ ଏତେ ଅସୁବିଧା। ମାନେ ଲାଇନ୍ ପାଇଁ ଅସୁବିଧା ଯାହାର ତ ଟ୍ୟୁବଲ ହରୀକା ଥିବ ସେ ଚଳିବ। ମାନେ ଘର ଭିତରେ ଆଉ ତ ବାହାରେ ଥିଲେ ତ ଆଉ ଯାଇକି ଆଣି ହବନି ନାଁ। ଖାଇବା ପିଇବା ପାଇଁ ଯଉ ଅସୁବିଧା। ତା ସାଙ୍ଗେ ଯିଏ ବି ବାଡିରେ ଜିନିଷପତ୍ର ଲଗେଇଥିବ ତାଙ୍କ ପାଇଁକା ବି ଅସୁବିଧା। ଅସୁବିଧା ହେଇଯାଇ ମାନେ ପରିଶ୍ରମ ଲଗେଇଥିବେ ସବୁ ମାନେ ପାଣିରେ ଇଏ ହେଇଥିବ ନଷ୍ଟ ଯଷ୍ଟ ହେଇଯାଇଥିବ ପଚି ପାଚି ଯାଇଥିବ ସିଏ ବି ହଇରାଣ ନାଁ ନାଇଁ?
ହୁଁ ସେଇ ତ ହଉଚି ଆମ ବେଳଟା ଆମ ଘର ପଛପଟା ନଈ ଭଳିଆ ଅଛି ଯେତେବେଳେ ବର୍ଷା ଦିନ ହବ ପୁରା ଫୁଲ ପାଣି ହେଇ ଘର ପାଖକୁ ଉଠି ଆସେ।
ଓହୋ ତା ମାଛ ପାଛ ତ ଆସୁଥିବ?
ହୁଁ ମାଛ ବି ବହୁତ୍ ଆସନ୍ତି ତାହିବିରେ।
ଭଲ ତମର ସବୁ ଇଏ ଆଉ। ଆଚ୍ଛା ମାନେ କଉ କଉ ଚୁନା ମାଛ ଭାସୁଥିବ ବଡ ମାଛ ହରିକା ସବୁ ନାଁ କି?
ହୁଁ ବଣ ମାଛ ବେଶୀ ଆସେ ନାଁ। ଚୁନା ମାଛ ପଡନ୍ତି ତାପରେ ଯେତେବେଳେ ପାଣି ଛାଡିଯିବ କାର୍ତ୍ତିକ ମାଛ ଆଡୁ ବଲେ କ କଡା ବହୁତ୍ ଥିବେ ତାକୁ ସବୁ ଆମେ ଯାଇକି ଧରିକି ଆଣିକି ଖାଉ ଆଉ ତରକାରୀ କରିକି ଆଉ।
ଓହୋ ଭଲ ସବୁ ଦେଶୀ ଦେଶୀ ସବୁ ଖାଉଛୁ। ସେତିକି ଆମେ ଟିକେ ପାଉନୁ ଆମର ତ କିଛି ନାଁ ନଈ ନାହିଁ କି ନାଳ ନାହିଁ ସେମିତି କିଛି ନାହିଁ ଯଦି କୋଉଠି ମାର୍କେଟ ବିକା ବିକି ହଉଥିବ ମାଛ୍। ହଁ ଆଉ ସେ ଆମେ କିଣିକାଣି ଖାଉ।
ଆଛା ଆଉ ଏଇନା ଜାମୁକୋଳି ସିଜିନ୍ ତମେ ସେପଟେ ଜାମୁକୋଳି ହେଇକା ହଉଛି ନା ନାଇଁ?
ହଁ ଜାମୁ କୋଳି ସେଦିନ ଗୋଟେ ଜଣେ ଭାଇ ଆସିଥିଲେ ନେଇକି ଆସିଥିଲେ। ମାନେ ଭଲ ଲାଗୁଥିଲା ଆଉ ଟିକେ ମାନେ ଏବେ ଟିକେ ଟିକେ ଟିକେ କଷା ଲାଗୁଛି ଆଉ କିଛି ଦିନ ପରେ ଆଉ ଟିକେ ପାକ୍ କଳ ହେଇଗଲେ ଭଲ ଲାଗିବ କିନ୍ତୁ ଆଣିଥିଲେ ଆମେ ଖାଇଥିଲୁ। ଆଉ ତମ ସେଇଠୀ ହେଇଛି ଗଛ କି?
ହୁଁ ଆମ ପୁରା ଜାମୁ ବଗିଚା ଅଛି।
ହଉ ହଉ କିଲେ ଖଣ୍ଡେ ପଠେଇବ ଟିକେ ଆଉ।
କେବେ ଗଲେ ନେଇକି ଯିବି ଆଉ ଏପଟ ହୁଁ। କୋଉ ହୁଁ
ମୁଁ ଆଜି କଣ ଖାଇଥିଲ?
ଆଜି ଖାଇଥିଲି ଭାତ ଡାଲି ଜହ୍ନିଆଳୁ କଷା। ଆଉ ମଦରଙ୍ଗା ଶାଗ ଭଜା ଏମିତି ଆଉ।
ଅ ତୁମେ ଶାଗ ଫାଗ ସବୁ ଲଗା ଲଗି କର ନା ଖାଲି ଫ ପରିବା ଏଇ ଉଁ ମାଛ ସବୁ ଇଏ ହୁଏ। ଶାଗ ଫାଗ ଲଗାଅ?
ହୁଁ ଶାଗ ବି ଲଗଉ। ସିଜିନ ଅନୁସାରେ ଶାଗ ଲଗଉ ଆଉ ଏବେ ଯୋଉ ବିଲରେ ଯୋଉ ମଦରଙ୍ଗା ହଉଛି ଧାନ ବୁଣା ହେଇନି।
ହଁ ହଁ। ସେ ଶାଗ ଟା ବହୁତ ଭଲ ଲାଗେ କିନ୍ତୁ।
ହୁଁ।
ମୁଁ ତ ବେ ଶାଗ ଖାଏନି କିନ୍ତୁ ସେଇ ଯୋଉ ମଦୁରଙ୍ଗା କହୁଛ ସେଇଟା ମତେ ବହୁତ ଭଲ ଲାଗେ। ସେ ଶାଗ ଆଣନ୍ତି ତୋଳିକି ତାକୁ କଣ ସିଝି ଶାଜି କଣ ଚକଟି ଚାକଟି ଖାଆନ୍ତି ଭଲ ଲାଗେ। ଏ ଏମିତି ଆଖି ପାଇଁକା ବି ବହୁତ ଭଲ ଭିଟାମିିନ ହଁ। ଆଖି ପାଇଁକା ବହୁତ ଭିଟାମିନ୍ ସିଏ ଓ ଉଁ ଆମର ତ ସମସ୍ତେ ଶାଗ ଖାଆନ୍ତି ଆମର ସମସ୍ତେ ଶାଗ ପ୍ରିୟ କେବଳ ମତେ ଛାଡି ଦେଇକି।
ଆଚ୍ଛା। ନିମ୍ବ ପତ୍ର ଶାଗ ତମ ସେପଟେ ଖାଆନ୍ତି ନା ନାଇଁ ଲୋକମାନେ?
ନିମ୍ବପତ୍ର ସିଏ କଣ ମୁଁ ତ ଜାଣିନି। ତ କେମତି କଣ ମାନେ? ହଁ ହଁ।
ତାର ପତ୍ର କୁ ଏବେ ତ ନୁହେଁ ଖରା ଦିନେ ତ ସିଏ କଁଳିଆ କଁଳିଆ ହେଇଥିବ।
ହଁ।
ତାକୁ ଆଣିକି ଖରାରେ ଶୁଖେଇଦେବ। ପତ୍ର ସବୁ କାଢ଼ିକି ଶୁଖେଇ ଦେଇକି ତାକୁ ଭାଜିକି ଗୁଣ୍ଡ କରିଦେବ। ତାପରେ ତାକୁ ବାଇଗଣ ହଉ ଆମ୍ବ ଛୋଟ ଛୋଟ ଆଳୁ ପକେଇ ତାକୁ ଭାଜିବୁ ଆଉ ଖାଇବୁ ସେଇଟା ଦେହ ପାଇଁ ଭଲ। ପିତା ଜିନିଷ ଟା ନା।
ଓହୋ ମୁଁ ଜାଣିନି ଏଥର କଇଲ ସେରା କରିବା କିନ୍ତୁ ମୁଁ ଆଉ ଗୋଟେ ଜାଣିଛୁ ଉଁ ପିତା ଶାଗ ଯୋଉ ତଳେ ମାଟି ଉପରେ ଯୋଟା ହୁଏ ସେଇଟା ଆଣନ୍ତି କରନ୍ତି ମାନେ ଆମ୍ବୁଲ ଖଟା ହରିକି ଆଳୁଆ ହରିକା ପକେଇି ସେଟା କରନ୍ତି ମୁଁ ଜାଣିଛି କିନ୍ତୁ ଏଇ ଯୋଉ ନିମ କଥାଟା ମୁଁ ଜାଣିନଥିଲି। ତମେ ଯଦି କହୁଛ ଆଣିକି କରିିକି ଖାଇବା ଦିନେ ଆଉ।
ଏବେ ତ ସବୁ ପତ୍ର ବଡ ହେଇଗଲାଣି ଖରା ଦିନ ହଉ ତେବେ ଆଣିକି ଖାଇବା ବହୁତ ପିତା ଲାଗିବ ପାଟି ପାଇଁ ଦେହ ପାଇଁ କିନ୍ତୁ ବହୁତ ଭଲ ଆଣିକି ବି ଖାଇବ କହିବ ଆଉ।
ହଉ ହଉ ଆଣିବି। ହଉ।
ସାରୁ କେବେ ଖାଇଛ? ସାରୁ ଗଛର ତା ପତ୍ର ସିଝା ହେଇ କେବେ ଖାଇଛ? ଗୋଟିକି।
ନା ନା ସେ ସବୁ ଖାଏ ସାରୁ ତ ଲଗା ହୁଏ କିନ୍ତୁ ସେ ସବୁ ଜିନିଷ କ ମୁଁ ତ ସାରୁ ଖାଏନି। ଆଉ ସାରୁ ପତ୍ର ତ ଛାଡ ଆମ୍ ଜାଣନିବି।
ହୁଁ ଆମ ଏପଟେ ସେଇଟା କରନ୍ତି ସାରୁ ଯୋଉ କଅଁଳିଆ କଅଁଳିଆ ପତ୍ର କୁ ତାକୁ ସିଝେଇକି ପାଣି ନିଗାଡିକି ତାପରେ ତାକୁ ଘୁଟି ଦେବେ। ଘୁଟିକି ରସୁଣ ନିଆ ଛୁଙ୍କ ଦେଇକି ବେ ଖାଅ ଭଲ ଏଇ ସବୁ ଦେହ ପାଇଁ ବି।
ହଁ ଏଇତ ସେଇତ ସେଇତ ବାହାର ଜିନିଷ କିଛି ଖାଇ ହଉନି ଯାହା ସବୁ ଘରେ ହଉଛି କି ଆଜିକାଲି ତେଲ ନିଷ ଖାଇଲା ଯୋଉ ଗ୍ୟାସ୍ ଫ୍ୟାସ୍‌ ବାହାରୁଛି ଲୋକ ଡରିକି ବି ଅଧ ଜିନିଷ ବାହାରେ କିଛି ଖାଉନାହାନ୍ତି ଯାହା ଖାଉଛନ୍ତି ଏଇ ଘରେ ତିଆରି କରି ଖାଉଛନ୍ତି ନହେଲେ ସିଝା ହାରିଆ କିଛି ଖାଉଛନ୍ତି। ଆଉ କୋଉ ପରିବା ଫରିବା ଆଣିକି ବି ମାନେ ବାହାରୁ ଖାଇବା ପାଇଁ ଲୋକମାନେ ଡରୁଛନ୍ତି।
ସବୁ ତ ସାର ମସଲା ମିଶିଲେ ଆଉ ବିଷାକ୍ତ ଜିନିଷ
ନାଁ। ହ ଏଥରେ ତମେ କହିଲ ମୁଁ ତମେ ଯାହା କହିଲ ଆମେ କରି ଖାଇବା ଦେହ ପାଇଁ ଯଦି ଭଲ ତାହେଲେ ମୁଁ କହିବି ଘରେ ସମସ୍ତେ ଖାଇବା ପାଇଁ ନିଜେ ବି ଖାଇବି ଘରେ ଜାଣିଥିବେ ସେଇଟା ମୁଁ ଜାଣିନି ହଉ ତମେ କଣ କର ନହେଲେ ପରେ କଥାହବା ଆଉ।
ହଉ ତାପରେ